ନମସ୍ ଆଉ କଣ କରୁଛନ୍ତି
ହ ମୁଇ କିଏ ଏବେ ଯୁ ସୋଇଲାା ଆ ବସି ଟିକେ ଆଉ ବାହାର ପବନ ଟିକେ ଖାଉଛି
ହଁ ଆଉ
ମା ର ଭଣ୍ଡି ଖାଇକି ତାପରେ ହ ହେଇଗଲାଣି ସମ ପାସ ହ ହଡା ମୁଁ ସାଢେ ନଅଟା ଦଶଟା ଭିତରେ ଶୋଇପଡେ ଆଜି ନିଦ ମାଡ଼ୁନି ଯେହେତୁ ଗରମ ହଉଛି ସେଥିପାଇଁ ଶୋଇବା ପାଇଁ ଟିକେ କଷ୍ଟଦାୟକ ହଉଛି
ହ
ହଛ
ହଁ ବାହାରେ ଟିକେ ଆରାମ ଲାଗୁଛି ନହେଲେ
ହଁ ଖାଇକି ଆସିଲି ଅବିକା ଆପଣଙ୍କୁ ମନେ ପଡିଲଲା ଆପଣଙ୍କ କଥା ଟିକେ କଲ୍ କରିଦେଲେ ସେ
ଆଜ୍ଞା ଭଲ କରୁଛନ୍ତି ମୁଁ ବି ଏମିତି ଭାଙ୍କା ବ ଆସିଥିଲି ଆପଣ ଗଲେ ବି ମୁଁ ବି ଉଠେଇଲି ଆଜ୍ଞା କୁହନ୍ତୁ କୁହନ୍ତୁ
ଆଉ ଆଜି
ଆଉ ଆପଣଙ୍କର ଛୋଟ ପିଲା ହଁ ଖାଲି ରୁଟି ସତଳେ ଅଟଥିଲି ଆଉ ରୁଟି ସୁଥିଲା ଆଉ ଆପଣଙ୍କ ଘରେ କିଏ ଛୋଟ ପିଲା ଅଛନ୍ତି ନା ନାଇଁ
ଆମ ଘର କି ଛୋଟ ପିଲା ନାହାନ୍ତି ମୁଁ ହଉଛି ମୋ ବାପା ମାଆଙ୍କର ଏକ ର ମାତ୍ର ଗୋଟିଏ ଝିଅ ଯୋଉ କଥାରେ ନହିଁ ଓଡିଆରେ ଆ ଏକୋଇର କଳା ବେଶୀ
ତାହେଲେ ଆଣ ହେଲେ ଆପଣଙ୍କ ଉପରେ ସବୁ ଦଟି ଘର ିବ କଣ କ ବଟେ ବଡ଼ ଝିଅ ନା
ହଁ ମୁଁ ତ ଗୋଟିଏ ଝିଅ ତ ସବୁ ବୁଝିବାକୁ ପଡୁଛି ଆଉ ଆଜ୍ଞା ଆପଣଙ୍କ ଘରେ ସବୁ କେତେ ଜଣ ଲୋକ ଅଛନ୍ତି ସଦସ୍ୟ
ହଁ ଭଲ ମୋ ପାଇଁ ଅଛନ୍ତି ମୋ ସ୍ଵାମୀ ମୋ ପୁଅ ଶାଶୁ ଶଶୁରା ଆଉ ଦିଅ ମୋର ଚାରିଟା ନଣନ୍ଦ ସେ ବାହି ଯାଇଛନ୍ତି
ଆଜଞା
ଆଉ ମୁଁ ହଉଛି ଘରର ବଡ ଆଜ୍ଞା ମୁଁ ହଉଛି ଘରର ବଡ ବୋହୂ ମୋ ଉପରେ ସବୁ ଦାୟିତ୍ଵ ତ ସକାଳୁ ରାତି ଯାଏ ମୋର ଖଟଣି ଚାଲିଥାଏ
ଆଜ୍ଞା।
ତାପରେ ରାତିରେ ଟିକେ ଶୋଇ ଟାଇମ୍ ହୁଏ ବୋଲି ଶୁଏ ନହେଲେ ରାତିଟା ଯ ଯଦି ନଥାନ୍ତେ ଆମେ ବି ଆହୁରି। କାଯ୍ୟରେ ବସ୍ତାର ମ
ଆଜ୍ଞା ହଁ ସେଟା ବି ଠିକ କଥା। ସବୁବେଳେ କାମ କରି ରାତି ଟା ଟିକେ ମାନେ ଶୋଇବା ଦରକାର ନଚେତ୍
ହ
ହ ଦେହ ଖରାପ ରହି ହେଇଯିବ
ମୋର ପାଇଁ ଟିକେ ଆଣ୍ଠୁ ବାହାରିଲାଣି କଣ ଆଠୁ ଟିକେ ବିନ୍ଧା ବିନ୍ଧି ହଉଛି ରାତିରେ ଜମାେ ଶୋଇ ହଉନି ଦେହାତ ଗତ ଭ କାଲସିୟମ ଭିଟାମିନ୍ କଣ ସର୍ଟ ହଉଛି କେ ଜାଣି
ସମ କମିଗଲାଣି ବୋଧେ ଆଉ ଆପଣ ଡକ୍ଟରଙ୍କୁ ଦେଖାନ୍ତୁ ମେଡ଼ିସିନ। ଔଷଧ ଆଣ ଯେତେ ଖାଆନ୍ତୁ
ଡାକ୍ତରଙ୍କୁ ଦେଖେଇଛି ଏଡେ ମେଡିସିନ ବି ଖାଉଛି ମୋର ହେଇଯାଇଛି କଣ କହିଲ ଉସିିନ ଫୁଲିଆ ଟିକେ ବାଚି ସେଥିପ୍ରତି ମୁଁ ଟିକେ ସତର୍କ ରହୁଛି ତଥାପି ଘର କାମରେ ଏତେ ବ୍ୟସ୍ତ ରହୁଛି ଯେ
ଛତି ଦେହକୁ ଗଦିଏ ମୋର ବି ଈସୁଣ ଭୁଲଆ ମୁଁ ବି ଶୁଣିଥିଲିଆ ମୁଁ ଆଗେ ବହୁତ ଛୋଟବେଳେ ବହୁତ ମୋଟା ଥିଲି ଏବେ ମାନେ ଝଡିଗଲେଣି ସେ ଇସୁନ ପୁଲିଆ ଟା ମତେ ଛାଡିକି ଯାଉନି। ସବୁବେଳେ ଥଣ୍ଡା ଲାଗି ରହୁଛି।
ଟିକେ ଖାଇସାରିଲା ପରେ ବି ବସିକି ହେଇ ଟିକେ ଯୋଗ କରୁଛି। ଟିକେ କପଳପାତି ଫୋପାଳପାତି ଏ ସବୁ ଟିକେ କଲେ ଭଲ।
ଲୁଣ ଗରମ କରି ଦେହ ଘଷନ୍ତୁ।
ଆମର ଡେଲି ଆମ ବାପା ଯେ ଆମେ ବାପା ଶୁଣନ୍ତୁ ଆମ ବାପା ଯେତେ ବିଲକୁ ଯାଉ ବିଲ ବାଡି କାମ କରୁଛନ୍ତି ଏବେ ସବୁ ରୁଆପତା ଚାଲିଚି ସେଥିପାଇଁ ସବୁବେଳେ ସୋରିଷ ତେଲ କଳା ଜିରା ତା ଦେହରେ ପକେଇକି ରସୁଣ ପକେଇି ଫୁଟେଇକି ସବୁବେଳେ ମାଲିସ ହଉଛି।
ଆଜ୍ଞା ଯେ ଏଇଟା ଭଲ କଥା। ଆପଣଙ୍କ ସବୁବେଳେ ଆଣ୍ଠୁ ଗ ଆଣ୍ଠୁ ଗୋଡ ସବୁଥିରେ ଘଷିବେ ଆପଣଙ୍କ ପାଇଁ ଭଲ।
ପରିବାରରେ ରହିଲେ ନିଜ ପାଇଁ ତ ସମୟ ବାହାରୁନି। ତାଙ୍କ ସେବା କରିସାରିଲା ପରେ ରାତିକ ଯୋଉ ସମୟ ମିଳୁଛି ଏତେ ମାନେ ମଣିଷ ଥକି ଯାଉଛି ସେ କାମ କରିକି ଆମେ ଟିକେ ଶୋଇ ପଡୁଛୁ ତଥାପି ସେଥିରେ ସମୟ ବାହାର କରି ଟିକେ ଟିକେ କରିବା କଥା ଆଉ।
ଆଜ୍ଞା ହଁ ଏଇଟା ତ ସମସ୍ତଙ୍କର ନିତିଦିନି କଥା ଆଉ।
କଣ କରିବା ଆମ ଜୀବନ ତ ସେଇଆ ଆଉ। ଗୃହିଣୀ ମାନଙ୍କର କାମ ତ ଏଇଆ। ନା ସିଏ ଏବେ ଏଇଠି ମୋ ପାଖରେ ବସିଥିଲେ ଏବେ ଘରକୁ ତାଙ୍କ ମା ତା ମା ଡାକିଲେ ତ ସେଠିକି ଯାଇଛନ୍ତି ଘର ଭିତରୁ ଯାଇ ଆଜ୍ଞା ଯେଯେମା ଡାକିଲେ ଯାଇଛି।
ଓହୋ ଆସଏନା ଆଉ କଣ ପଢାପଢି କଲେଣି ନା ଛୋଟ ତ ଛୁଆ ଅଛନ୍ତି ନା ମାନେ
ଉଁ ପଢିଲାଣି ସ୍କୁଲ ଯାଉଛି, ପ୍ରଥମ ଶ୍ରେଣୀ ତାର ହେଲାଣି। ଚଗଲା ଭାରି ହଉଛି ପାଠ ଫାଟ ଟିକେ ଧ୍ୟାନ ଦଉନି ଟିକେ ତା ଦେହ ବି ପ୍ରାୟ ଟାଇମ ଖରାପ ରହୁଛି। ସେଥିପାଇଁ ତା ଉପରେ ଆମେ ଏତେ ପେ ପ୍ରେସର ପକଉନୁ ଜାଣିଲେ ନା?
ଆଁ।
ପେଶର ପକଉନୁ ସେଥିପାଇଁ ସେ ଟିକେଏ ଉଇ ମାନେ ଦୁର୍ବଳ ରହୁଛି ଆଉ କଣ କରିବା?
ହଁ ଛୁଆ ତ ସମସ୍ତେ ସେଇଆ ଛୋଟ ବେଳେ ହେଲେ ସେଇଆ ସମସ୍ତଙ୍କ ଦେହ ପା ଲାଗି ରହିଥିବ।
ଏଇଆ ଆଉ।
ବେଳେ ବେଳେ ଏତେ ପବନ ଦିଏ ଏତେ ସୁନ୍ଦର ଲାଗେ ଆଉ ବେଳେ ବେଳେ ଗଛ ପତ୍ର ପୁରା ଶାନ୍ତ ହେଇଯାଏ। କଣ ପାଇଁ କେଜାଣି ପ୍ରକୃତି ମାନେ ଏ ଏତେ ଦୂଷିତ ପରିବେଶ ହେଇଗଲାଣି ଯେ ପତ୍ର ବି ମାନେ ଆଉ ହଲୁ ମାନେ ହଲୁ ନାହିଁ। ଅଣ ନିଃଶ୍ଵାସ ଲାଗୁଛି ଯଦି ଟିକେ ଶୁଣନ୍ତୁ ଯଦି ପଙ୍ଖା ଫଙ୍କା ଟିକେ ନଘୁରନ୍ତା ମତେ ଭାରି ଅନସୁଦିଆ ଅଣନିଶ୍ଵାସ ଅଣନିଶ୍ଵାସ ଲାଗୁଛି।
ହଁ ବା।
ସେଥିପାଇଁ ବାହାରେ ବସିଛି ତଥାପି ଟିକେ ଟିକେ ହାଲକା ପବନ ଭଲ ଲାଗୁଛି ଆଉ।
ତାପରେ ଆଜିକାଲି ସବୁ ଏଇ ଯୋଉ ସବୁ ଲଗଉଛନ୍ତି ଏସି, କୁଲର କ ମାନେ ସବୁ ଯୋଉ ଲଗେଇ ଦଉଛନ୍ତି। ଏବେ ଲାଇନ ର ଭୋଲଟେଜ ବି ଜାଣିଥିବ ଯୋଉ ଲାଇନ ର ଭୋଲଟେଜ ଜାଣିଥିବ ଯେମତି?
ଏସିରେ ଗୋଟେ ଆଜ୍ଞା ଏସିରେ ଗୋଟେ ଗ୍ୟାସ୍ ରହୁଛି ଯୋଉଟା ଆମ ଦେହ ପାଇଁ ଭାରି ଖରାପ। ଏସିରେ ଥରେ ଶୋଇବେ ଆପଣଙ୍କ ଥଣ୍ଡା ଜିନିଷରେ ଯେହେତୁ ଶୋଇ ଇଲେ
ହୁଁ।
ଗୋଡ଼ ହାତ ଆଉ ଫୁଲ ହେଇକି ରହୁଛି।
ହଁ ସେଟା ବି ଠିକ କଥା।
ଖରାପ ଆମେ ତା ଅପେକ୍ଷା ଆମେ ବିଞ୍ଚୁଣିରେ ବିଞ୍ଚି ହେଇକି ହେଇକି ଆମେ ପଙ୍ଖା ହାୱା ମୁଁ ତ ପ୍ରାୟ ଆମ ବିଞ୍ଚଣା ରେ ବିଞ୍ଚି ହୁଏ ମତେ ଭଲ ଲାଗେ। ଆଜ୍ଞା ଆଜ୍ଞା ଠିକ କହୁଛନ୍ତି ଆପ
ହଁ ବିଛନାରେ ଯେତିକି ପାରିବ ବିଞ୍ଚିହବୁ ଆଉ ବାହାର ପବନ ଯେତିକି ଖାଇ ପାରିବୁ।
ଖଟିଆ ଆମର ବି ଗୋଟେ ଖଟିଆ ଅଛି ଆମେ ଏଇଠି ପଦାରେ ପକେଇକି ଶୋଉଛୁ। ବହୁତ ପୁରୁଣା ଦିନର କଥା ବି ଆମ ଆଈ ମା କହୁଛନ୍ତି ଆମେ ଶୁଣୁଛୁ। ନାଇଁ ଛାତ ଉପୂରକୁ ଆମ ରାତିରେ ଛୋଟ ଛୁଆ ଅଛନ୍ତି ବୋଲି ଆମେ ଯାଉନୁ ଯେହେତୁ ଆମ ଛାତ ଚାରିିକରେ ଇଟା କିଛି ବୁଲିନି ବାଉଣ୍ଡେରୀରେ ହେଇନି ସେଥିପାଇଁ ଆମେ ଆମର ଏଠି ତଳେ ପୁରା ବହୁତ ବଡ ଜାଗା ଅଛି। ସେଇଠି ଆମେ ଖଟିଆ ପକେଇ ଖଟ ପକେଇ ଆମ ଆଇମା ଫାଇମା ସବୁ ବସୁଛୁ।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
ଆଇମା ଭଲ ଭଲ ଗୀତ ଶୁଣଉଛନ୍ତି ଆଗକାଳିଆ କାହାଣୀ ସବୁ କହୁଛନ୍ତି ଛୁଆ ପିଲାଙ୍କର।
ଆଜ୍ଞା ଆଜ୍ଞା।
ଶୁଣୁଛନ୍ତି ଆମେ ବି ବଡ଼ମାନେ ସେଇଠି ବସିକି ଶୁଣୁଛୁ ହସୁଛୁ ତାଙ୍କ କଥା ମଜା ଲାଗୁଛି ଶୁଣିବାକୁ। ସିଏ ବି ମଝିରେ ମଝିରେ ଆମକୁ କହୁଛନ୍ତି ତମେ ଏଇନା ଆଜ୍ଞା ଆଜ୍ଞା।
ତମେ ଏଇନା ସିଏ ତାଙ୍କ କଥା ଶୁଣିବାକୁ ମଜା ଲାଗି ସେ ଭଲ ଭଲ ଢଗ ପକେଇ ନ୍ତି ଆଉ ଭଲ ଭଲ କଥା କୁହନ୍ତି।
ସିଏ ଅଛନ୍ତି ଅଛନ୍ତି ତମେ ଏତିକି କାମ ସବୁ କରିକି ଥକି ଯାଉଛ ଆମେ ସେତିକିରେ ଢିଙ୍କିରେ ଚୁନା କୁଟୁଥିଲୁ ଶିଳରେ ମସଲା ବାଟୁଥିଲୁ। ଚକିରେ ସବୁ ଫେସୁଥିଲୁ। ଆଉ ଏଇନା ଆମକୁ ସବୁ ରୋଗ ଆମର ସବୁ
ଥିଲେ ଆମେ କଣ ଏଇନା କିଛି କରୁଛେ ଆମର ଆଜିକାଲି ଯୋଉ
ସିଏ ଏବେ ବି ପୁରା ମାନେ କଥା କହୁଛନ୍ତି ପୁରା କ୍ଲିୟର। ଫଟ୍ ଫଟ୍ ପୁରା ଆବାଜ୍ ପୁରା ତାଙ୍କର ପୁରା ବଢିଆ ଆସୁଛି। କିନ୍ତୁ ଆମେ ପୁରା ଥକି ଯାଉଛୁ ନା କାମ କରି କରି ଥକି ଯାଉଛୁ ଯେ।
ସେ ସେମିତିଆ ଖାଦ୍ୟ ଖାଇଛନ୍ତି।
ଆପଣଙ୍କ ଘର ପାଖରେ ସବୁ କଣ ଫୁଲ ଗଛ ଆପଣ ଲଗେଇଛନ୍ତି ବାରିରେ ନା ନାଇଁ?
ଆମର ଫୁଲ ଗଛ ତ ଏଠି ଲଗେଇନୁ ଆମର ଘର ଆଗରେ ଗୋଟେ ବେଲ ଗଛ ବଉ ଲଗେଇଛନ୍ତି। ଆଉ ଆମ ଘର ଆଗ ଗୋଟେ ତାଳ ଗଛ ଅଛି ଗୋଟେ ଖଜୁରୀ ଗଛ ଅଛି ଆଉ ଫୁଲ ଗଛ ଲଗେଇଲେ କିଛି ନାହିଁ ନାଇ ଗାଈ ଗୋରୁ ଆସି ଖାଇ ଦଉଛନ୍ତି।
ନାଇଁ ଭଲ ବିଭିନ୍ନ ପ୍ରକାର ଫୁଲ ଲଗାନ୍ତୁ ଯେମିତି କିି ଟଗର ଗଛ ମନ୍ଦାର ଗଛ ଗେଣ୍ଡୁ ଗଛ ଚମ୍ପା ଗଛ।
ନାଇଁ ଲଗେଇବାକୁ ଏଠି ଟିକେ ଆମର ଟିକେ ସୁବିଧା ନାହିଁ ତ ସେ ଲଗେଇଲେ ଗାଈ ଗୋରୁ ଆସି ଖାଇଦଉଛନ୍ତି।
ନା ତା ଗାଈଗୋରୁ ପାଇଁ ବି ବ୍ୟବସ୍ଥା କରିବ ଚାରିିକର ବାର ବୁଜିବ। ଏମିତି ସବୁ ନ କଲେ କିଛି କିଛି ଗଛ ଲଗାନ୍ତୁ ଗଛ ଲଗେଇଲେ ଆମର ଗଛ ଲଗେଇଲେ ସିନା ଆମେ ଛାଇ ହେଲେ ତା ତେଳେ ଆମେ ବସୁଛେ କିନ୍ତୁ ପବନ ଟିକେ ପାଉଛେ। ଆଉ ମୁଁ ବହୁତ ଗୁଡାଏ ଗଛ ଲଗେଇଛି। ମୁଁ ବହୁତ ଗୁଡା ଗଛ ଲଗେଇଛି ବହୁତ ସବୁ ଗଛ ଅଛି ଆ ପଣ ଚାହିଁଲେ ବି ଭିଡିଓ ମାନେ ଭିଡ଼ିଓ କଲ୍ କରିକି ଦେ ଖିପାରିବେ ଆମ୍ବ ଗଛ, ନଡ଼ିଆ ଗଛ, ପଣସ ଗଛ, ପିଜୁଳି ଗଛ ଏଠି ଛୋଟ ଛୋଟ ସବୁ ଗୋଲାପ ଗଛ ଲାଗିଛି ସବୁ। ସବୁ ବଢିଆ ବଢିଆ ରଜନୀଗନ୍ଧା ସବୁ ଲାଗିଛି। ପିଜୁଳି ଗଛ ବଡ ହେଇକି ଫଳ ଦେଇକି ଆମେ ସବୁ ଖାଇକି ଆମ ଗାଁ ସାରା ନେଇକି
ଯାହା ହଉ ହାଁ ଆମ ଆମର ଏଠି ପିଜୁଳି ଗଛ ମାନେ
ଶୁଣନ୍ତୁ ଆମ୍ବ ହେଇକି ବି ତାକୁ ବି ନେଇକି ଖାଇସାଇଲେଣି ପାଚିଲା ଆମ୍ବ।
ଯାହା ହଉ ଆପଣଙ୍କର ଗଛରେ ଆମ୍ବ ହଉଛି ଆପଣ ଖାଉଛନ୍ତି। ଲୋକମାନଙ୍କୁ ବି ଦେଉଛନ୍ତି।
ହଁ ମ ଏ ତ କିଣା ଆମ୍ବରେ ତ ସାର ଦିଆ ହଉଛି ନା ଏଇଟା ହଉଛି ପ୍ରାକୃତିକ ଆମ୍ବ ଏ ଜିନିଷ ଟା ଖାଇଲା ବେଳକୁ ଦେହ କିଛି ହବନି କିନ୍ତୁ ସେ ଯଉ କିଣା ଆମ୍ବ ଦେହରେ
ଏବେ ପାଚୁଛି ଆଉ।
ଗଛରେ ପାଚୁଛି କିଣା ଆମ୍ବରେ ତାର ଯେ କଣ ମେସିନ୍ ଦେଇ ପଚେଇ ଦଉଛନ୍ତି।
ଆଜ୍ଞା ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା ହେଇ ଆଉ ଆପଣ ଯେବେବି ସୁବିଧା ପାଇବେ ମତେ କଲ କରିବେ।
ମୁଁ ବି ଆପଣଙ୍କୁ ଯାହଉ ଆପଣ ମନେ ପକେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ନମ ଆଉ ରହିଛନ୍ତି, ହଉ ଆପଣ ଯେବେବି ଚାହିଁବେ ମତେ କଲ୍ କରିପାରିବେ ମୁ ସବୁବେଳେ
ଆପଣ ଆପଣ ଘର ଫର କାମ ସଇଲା ପରେ ହେଇଗଲା ପରେ ଆପଣ ଯେତେବେଳେ ବି କହିପାରିବେ ସେମିତି କିଛି ନାହିଁ ମୁଁ ତ ପ୍ରାୟ ଏଇ ରାତି ତି ଟାଇମ୍ ରେ ନହେଲେ ନାଇଁ ଟିକେ ଦିଇଟା ତିନିଟା ବେଳେ ଫାଙ୍କା ରହୁଛି, ଆଁ ଶୁଭରାତ୍ରି।
ଜି ହଁ ଶୁଭରାତ୍ରି।